ହାଲୋ। ହାଲୋ।
ଲୋ
ହାଲୋ
ହ୍ୟାଲୋ।
ହାଲୋ! ହଁ କଣ କରୁଚ?
ହାଲୋ
ମାଉସୀ ବଡ଼ ପୁଅକୁ ଝାଡ଼ା ଉରା ପକେଇଛନ୍ତି ବାଟରେ। କଣ କରୁଥିଲ?
ଏଇ ଗାଧେଇ ବି ବଲି ଯିବି ଭାରଥୁଲି।
ଆଉ ରୋଷେଇ?
ରୋଷେଇ କରିନି କରିବି।
ଓହୋ।
ତମ ରୋଷେଇ ସରିଲାଣି।
ମୁଁ ନାଇଁପା ଏଇ ସିମେଇ ଟିକେ କରିଛି କଲି ତ ବା କହିଲେ ଖାଇବେ ପୁଅ ଆଉ ତ ବାବା ଖାଇବେ ସିମେଇ କରିକି ଭାତ ଚାଉଳ ପକେଇ ଦେଇଛି ତ ଯାଇଛନ୍ତି ବଡ଼ ପୁଅକୁ ସ୍କୁଲ ଛାଡ଼ିବା ପାଇଁ ମୋ ପୁଅ ଟା କାନ୍ଦିଲା ଯେ ତାକୁ ବି ନେଇ ଯାଇଛନ୍ତି।
ହୁଁ ହୁଁ।
ଛୁଆ ଜିଦ୍ଦି କରୁଛି। ଉଠିଲା ତ ସାଙ୍ଗେସଙ୍ଗ ତା ବାବା ଯେମିତି ବାହାରିଲେ କହିଲା ମୁଁ ଯିବି ମୁଁ କହିଲି ନେଇଯା ଟିକେ ବୁଲେଇ ଦେଇକି ଆଣିବ।
ଉ ହୁଁ। ଛୋଟ ଛୁଆ ଆଉ ସିଏ ଯେଖୁଛି ଜଣେ ଶ ସ୍କୁଲ ଯାଉଛି ଆଉ ତା ଗୋଟେ ଏକ୍ସାଇଟମେଣ୍ଟ ଆଉ।
ଶିଶୁ ମନ୍ଦିରରେ ଲେଖିବା ପାଇଁ ଯେ ଶିଶୁ ମନ୍ଦିର ଏବେ ନଉନି ମନା କଲେ ଆଉ କେତେ ଦିନ ଜାଉ।
ଏ ଶିଶୁ ମନ୍ଦିର ଯାଇକି ସାଢେ଼ ତିନି ମାସରୁ ନଉଛି।
ହଁ ଦିଦି ତିନି ଚାରି ମାସ ଯାଉ।
ଆ ଏଖାଥରେ ତ ରହିଯିବ। ଏକାଥରେ ଆର ବର୍ଷକୁ ଫେବୃୁଆାରୀ ମାସକୁ ସବୁ ଯୋଉ ନାଁ ଲେଖା ହବ ନୂଆ ଲେଖିଦବ। ତାକୁ ଚାରି ବର୍ଷ କି ସା ଆ ତିନି ବର୍ଷ ହେଇଯାଇଥିବ ଏକାଥରେ ନୂଆ ନାଁ ଲେଖିଦବ।
ପଡ଼ିନୀ କାଗଜଟା ତା ସାଇଟ ରେ ହେଇଟା ହେଇ କାଗଜ ଆଗରେ। ହେଇରା ହେଇରା ହେଇଠି ସେଇରା। ଇଏ ଯୋଉ ପକେଇଛନ୍ତି ପଡ଼ି ଯାଇଛି। ଆଉ ତମର ଆଜି କଣ ରୋଷେଇ ହବ?
କଣ କହିଲ?
ହଁ ତମର କଣ ରୋଷେଇ ହବ?
ହଟ ଡାଲି ଆଉ କଣ କରିବି ଆଉ।
ମୁଁ ତ ସେଇ ଡାଲି ଟିକେ କରିବି। ମିଲ ମିକର କରିବି। ମେଲମିକରଟା ମୋ ପୁଅ ବେଶୀ ଭଲ ପାଉଛି ତା ବାବା ବି ଯେତେ ଥର କର ସେ ମେଲମିକରଟା ତାଙ୍କର ଭଲ। ନହେଲେ ଡାଲିକୁ ଆଳୁ ଭର୍ତ୍ତା କରିବି ବାଇଗଣ ଗୁରା ଅଛି। ବାଇଗଣ ଆଳୁ ଟିକେ ଭାଜିଦେବି ବାଇଗଣ ଆଣିଛନ୍ତି ଗୁରେ କଳା ବାଇଗଣ ମେଞ୍ଚେ କଷିକି। ଜାଣିନି ୟା ବାବା ଆଣିିଦେଇଛନ୍ତି। ବଢ଼ିଆ ଲାଗୁଛି କଳା ବାଇଗଣ ଗୁରା। ହେଦିନ ବେସନ ପକେଇକି କରିଥିଲି ଯେ ଖାଇଥିଲି ଆଜି ବାଇଗଣଙ୍କୁ ଆଳୁ ଭାଜିଦେବୀ। ଆଉ କଣ କୁହ? କଲେଜ ଫଲେଜ ନାହିଁ ଆଉ। ତା ଛୁଆମାନେ ଖେଳୁଛନ୍ତି ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ ହ୍ୟାଲୋ ହ୍ୟାଲୋ ଶୁଭା ଯାଉନି କିଛି? ମାାଗେ ବି ହଛଟି ଦୋ
ନ
କଣ କହୁଚୁ ଶୁଭାଯାଉନଥିଲା।
ନେଟ କ୍ଲା ପ୍ରୋବ୍ଲେମ ହେଉ ମଧେ
ହ ହଁ। ହଉ।
ମୁଁ ତ ଏଇ ରୋଷେଇ କରିନି। ଆ ରୋଷେଇ ଗାଧେଇ ବି ଯାଉଛି। ଭଲ ଲଉନି ଯେ- ଗୋଟା ହାତ ସବୁ ପାଦ ପୁରା ଫୁଲି ଯାଇଛି ପିରିୟଡ ହେଇଛି। ପାଦ ଫାଦ ଫୁଲି ଯାଇଛି ପୁରା।
ହ
ହଁ ଶୋଇଥିଲି ଉଠିଲି ସେଠ ବସି- କଥିଲି ବସିବେ ରୋଷେଇ କରିବି। ପୁଣି କଲେଜ ଯିବି କଟକ ଯିବାର ଅଛି।
କଲେଜ କେତେବେଳେ ଯିବ?
ଯିବି ଦଶଟା ଆଉ।
କଟକ କେମିତି ଯିବ।
ଏଇ ଯିବି ଯେ ହସ୍ପିଟାଲରେ ଯୋଉ ଦେବି ସେ ଲେଟର ବାହାର କରି ଡ ଦେବି ଯିବି ହସ୍ପିଟାଲରେ ଡିପୋଜିଟ୍ କରିବି
ହୁଁ ହୁଁ
ତା ଯୋଉ ଖରା ଗରମ ହଉଛି। ପୁଣି ପିରିଅଡ ହେଇଛି ଆଜି ସେକଣ୍ଡ ଦିନ। ଯୋଉ- ହାତ ଗୋଡ଼ କାଟୁଛି। ମୋ ପାଦ ଦିଟା ପୁରା ଏତି ଫୁଲି ଯାଇଛି ଯେମତି ସ୍ତ୍ରୀ ଲୋକମାନେ- ପ୍ରେଗନେଣ୍ଟ ହେଲେ ଯେମିତି ଫୁଲେ ସେଭଡ଼ିଆ ସେଇମିତି ଫୁଲି ଯାଇଛି।
ଆଜି ନଗଲେ ହବନି, କାଲି କାଲି ତ ସଣ୍ଡେ ପଦ ନ ଗଲେ ହବ।
କାଲି ସଣ୍ଡେ ହେଇଯାଉଛି। ତାପରେ ସୋମବାର ହଉଛି ଯୋଉ ସ୍ନାନ ପୂର୍ଣ୍ଣିମା ଗଭର୍ଣମେଣ୍ଟ ହଲିଡେ ଆଉ ଏଚର ମାନେ କେହି ରହିବେନି ଆଉ। ମାନେ ଯିଏ ସେଇ ହସ୍ପିଟାଲ ମେନ ଏଚ ଆର ଯୋଉ ମାନେ ଡକ୍ଟର ମାନେ ସେମାନେ ରହିବେନି। ଆଉ ପୁରା ହଇରାଣୀ ଯିବ
ଆ ଯେ କେିବ କେତ ଲାଗଛି ହ
ଏଠୁ ଯଦି ମୁଁ ଏଗାରଟା ଭିତରେ ବାହାରି ଯିବି କଲେଜ ସବୁ କାମ ସାରିକି- ସେଠି ସାଢେ ବାରଟା ବାରଟା ଚାଳିଶ ଭିତରେ ପହଞ୍ଚିଯିବି। ଆଉ ପୁଣି ସେଠୁ ସବୁ କାମ ସାରିକି ସେଇ ବାକୁ ବୋଧେ ହେଇଯିବ ଦିଟା ତିନିଟା। ହେଇଯିବ ଏଠି ଆସି ପହଞ୍ଚିଲା ବଳ ସେଇ ଛଅଟା ସାତଟା ବାଜିବ ଆଉ।
ହଁ। ଏଇଟା ଭାରି ପ୍ରୋବ୍ଲେମ ପିରିଡସ୍ ହେଇକି କୁଆଡେ ଯିବା ଆସିବା।
ହଁ ପୁରା ତାପରେ ପୁଣି ଯୋଉ ଖରା ଗରମ ହଉଛି ତା ସେତରେ ପୁଣି ଆହୁରି ଏପଟ ସେପଟ ଧାଁ ଦପଡ।
ହଁ ଗୁଳଗୁଳିଟା ଖରା ତ ନାହିଁ କିନ୍ତୁ ଗରମ ଟା ହଉଛି।
ହୁଁ। ଏ ବସ୍ ଫସ୍। କଣ ଯାଉଛି ଦେଖିବାକୁ ପଡିବ ପୁଣି କେନ୍ତି କଣ ଦେଖିବା ଆରେଞ୍ଜ କରିକି ଯିବି ଆଉ।
ହଁ। ବସ ରେ କମ ଗରମ କି ଲୋକ ପୁର ଦେବେ ଭର୍ତ୍ତି କରରେଇଁ କି ପ୍ରବଳ ଗନ ଆଉ
ଆଉ କଣ ଖାଇଥିଲ ସଖାଳେ?
ନାଇଁ ମୁଁ କିଛି ଖାଇନି ତ ବାବା ମୁଣ୍ଡ ଟା କଣ କହିଲେ ବୁଲେଇଲା ଯେ ମୁଁ ଟିକେ ମୁଣ୍ଡ ଟାକୁ ମାଡିଦେଲି ମୁଁ କହିଲି ଟିକେ ଗ୍ୟାସ୍ ମେଡିସିନ ଟିକେ ନହେଲେ ଖାଇଦିଅ। କହିଲେ ନାଇଁ ଆଉ ଖାଇବି ଆ ହେଲେ ଚାହା ପଇକି ଆସିଲେ ଟିକେ ବସିଛନ୍ତି ଗଲେ ସ୍କୁଲ ପଅକୁ ନେଇକି।
ହଁ ଏଇ ଯୋଉ ଗରମ ଫରମ ହଉଛି ତାପରେ କାମ ଏପଟ ସେପଟ ଟେନସନରେ
ବୁଲୋଉଚି ମୁଣ୍ଡଟା ନହେଲେ ଜାଇ ବିପି ଫିପି ଚେକ୍ କରିଦିଅ। ସୋଇ ନା
ହଁ ହୁଁ
ଯାଇଛନ୍ତି ପୁଆଟାକୁ ନେଇକି ଖାଇ ନାହାଥିବା ମୁଁ ସିମେଇ କରିକି ଥୋଉଚି ମୁଁ କହିଲି ଖାଇଦବ କହିଲେ ହଁ ମୁଁ ଆସ ସେ ଛାଡ଼ିକି ଖାଇବି। ଆଉ ମନ ଟା ବି ଆଜି ଭଲ ନାହିଁ ଯେ ମୁହଁ ଟା ପୁରା ଶୁଖେଇକି ବଇଛନ୍ତି।
ହୁଁ ହୁଁ। ଆଉ ଆଜି କଣ ରୋଷେଇବାଷ କରିବ?
ମୁଁ ଏଇ ତ ଭାତ ବସେଇଛି ସିମେଇ କରିଦେଇଛି ଯାଉଚି ଚାହା ଟିକେ କରିକି ପିଇବି। ମନ ଭଲ ଲାଗୁନି ଇଚ୍ଛା ହଉନି ଚାହା ମୁଣ୍ଡ ଫୁଣ୍ଡ ବିନ୍ଧୁଛି ବୋଲି ପିଇବା କଥା। ମନ ଭଲ ନାହିଁ ଏ ଆସିଲେ ତ ବାବା
ଚାହା ବେଶୀ ପିଅନି ନହେଲେ ଗ୍ୟାଷ୍ଟ୍ରିକ ହେଇକି ଶଭିିଅର ଦେହ ହାତ ପୁଣି ବେଶୀ ଖରାପ ହବ।
ସକାଳେ ଟାଙ୍କୀ ପାଣିରେ ଗାଧେଇପଡୁଚି ସଖାଳୁ ଏଇଥିପାଇଁ ବେଶୀ ଦେହଟା ଯୋଉ ଥଣ୍ଡାରୁ ବେକ ଫେକ ଗୁରା ବିନ୍ଧୁଚି ହାତ ଫାତ ପୁରା ବିନ୍ଧୁଛି ସେଇଥି ପାଇଁ ଟିକେ ଖାଇଦେଇଛି ଚାହା। ଡେଲି ହାତ ଗୋଡ଼ ଗୁରା ବିନ୍ଧୁଛି ଯୋଉ ଥଣ୍ଡା ଫଣ୍ଡା ହେଇକି
ହୁଁ ଥଣ୍ଡାରୁ ଯୋଉ ଗାଧେଇ ପଡୁଥିବ ସକାଳୁ
ହଁ ହଁ ସକାଳୁ ଗାଧୋଇ ପଡୁଚି ମୋର ତ ଅଭ୍ୟାସ ସକାଳୁ ଗାଧୋଇବା। ମୁଁ କହିଲି ଆଉ ଟିକେ ଘରକୁ ଯିବି ବୋଉଟା ଆଇଲାନି ତା ଦେହ ଭଲ ନାହିଁ। ହଁ ତ କହିଲ ନାଇଁ ଆଉ କେତେ ଦିନ ଯାଉ ଯିବ।
ଓ ହୁଁ। ହଁ ମତେ ବି ଯେମିତି ଭଲ ଲାଗୁନି ପୁରା ମୋ ପାଦ ଦିଟା ତ ଏତେ ଯେ ଫୁଲି ଯାଇଚି ଯେ ମୁଁ ପାହୁଲୁ ପକେଇପାରୁନି।
ଆପରେ ମୁଣ୍ଡ ଫୁଣ୍ଡ ବିନ୍ଧୁଛି ଜୋରେ ପିରିୟଡସ୍ ହେଲା ମାନେ ତ ପୁରା ଯୋଉ ତିନି ଦିନ ଯୋଉ କଷ୍ଟ କାନ୍ଦି ବୋବେଇ କାଲି ରା ରାତି ସାରା କି ଶୋଏ ରାତି ତିନିଟାରେ ଶୋଇଚି।
ଆଇଲୁ ପେଟ ଫେଟ ଅତି ଜୋରେ କାଟେ
ପୁରା ପ୍ରବଳ ମାନେ ତିନି ଦିନି ତ ଆଉ ପୁରା ଯାହା ତ ବ୍ଲିଡିଙ୍ଗ ତ ଛାଡ ଯେମତି ଲାଗେ ବୋଧେ ଦେହ ଭିତରୁ ବୋଧେ କିଏ ମାଂସ ମାଂସ କା ଟିକି ବାହାର କରିଦଉଛି। ତା ଦେହରେ ପୁଣି ଯୋଉ ପେଟ କାଟିବ ପାଦ ତ ଏବେ ତ ଏତିକି ଫୁଲିଛି ଆଉ ଦି ଦିନ ପୁରା ଫ୍ୟାଲେରିଆ ହେଲେ ଲୋକଙ୍କର ଯେମିତି ଫୁଲେ ପୁରା ସେମିତି ବଡ ବଡ ଫୁଲିଯାଏ।
ମାଲୋ
ଏବେ ତ ହେଲେ ଟିକେ ଅଳ୍ପ ଫୁଲିଛି ପାଦ।
ଏମିତି ହୁଏ ସମସ୍ତଙ୍କର ତ ଏମତି
କାଇ ଜଣ ଜଣଙ୍କର ହୁଏ ମାନେ ଯାହାର ମାନେ ପିରିୟଡରେ ଥାଏ ଜଣ ଜଣଙ୍କର ପେନ୍ ହୁଏ ପ୍ରବଳ ପୁରା ପେନ୍ ମାନେ ମୋର ଗୋଟେ ସାଙ୍ଗଟେ ଅଛି ତାର କେତେ ପେନ ହୁଏ ସେ ବେହସ ହେଇଯାଏ ସେଶରେ ତାଙ୍କୁ ଆମେ ନେଇ ହସ୍ପିଟାଲରେ ଆଡମିସନ କରୁ।
ଏ ମାଲୋ
ଏମିତି ଜଣ ଜଣଙ୍କର ଅଛି ମାନେ ପେନ୍ ହୁଏ ଅଧିକ ସହି ପାରନ୍ତି ଜଣ ଜଣେ ସହିଯାଆନ୍ତି ତ ସ ପେନ୍ ସହିଯାଉଛି କିନ୍ତୁ ବେଳେବେଳେ ଏତେ ଜୋରରେ ରାମ୍ପି ବିଦାରି ଦଉଛି ଏମିତି ଲାଗୁଛି ଯେ ପେ ଟ ଭିତରେ କିଏ ବୋଧେ ଫାଉଡାରେ ଯେମିତି ହାଣି ହୁଣା ପକେଇଲା ଭଳିଆ।
ଲାଗେ
ପୁରା ସେମିତି ଲାଗୁଛି।
ରୁମ ରେ ରହିବ ଘରେ ରହିବ ଅଲଗା। ଆ ନିଜେ ରୋଷେଇ କରିକି ନିଜେ ଇଆଡେ ରୋଷେଇ ସାରିକି କଲେଜ ଯିବ କଲେଜ ରୁ କଟକ ଯିବ କଟକୁ ଆସିବ ବାଇଆ ହେଇଯିବ ମଣିଷ।
କଣ କରିବା ଆମ ଝିଅ ପିଲା ଜୀବନ ତ ସେଇଆ ଆଉ।
ହଁ ବା।
ସବୁ କଷ୍ଟ ସହିଆକୁ ପଡିବ ଆ ଇଏ ଗୋଟେ ଜିନିଷ। ତ ହେଲେ ବି କଷ୍ଟ ନହେଲେ ବି କଷ୍ଟ ସବୁଥେରେ କଷ୍ଟ।
ଠାକୁର ଗଢିଛନ୍ତି ଆଉ।
ହୁଁ। ଆଉ ଆଜି କଣ ରୋଷେଇବାସ କରିବ?
ମୁଁ ଏଇ ମେଲମିକର କରିବି କି କଣ କର ତା ବାବାକୁ ପଚାରିବି ପୁଅ ଟା ମେଲମିକର ଭଲ ପାଉଛି। ତା ବାବା ବାଇଗଣଙ୍କୁୁ ଆଣିୁଛନ୍ତି ଭାବୁଛିି ଡାଲି ଟିକେ କରିବି ବେଲିମୁକର କରିକି ଆଳୁ ବାଇଗଣଙ୍କୁ ଭାଜି ଦେେବି।
ହୁଁ ହୁଁ।
ତ ଦିଇ ଜଣ ଅଳ୍ପ ଅଳ୍ପ ବା ବାସିଲେ ହଉଛି।
ମୁଁ ବି ଆମ ସେଇ ଭାତ ଭସେଇବି ଯିବି। ତଳେ ଭାଉଜମ ପାଖରେ ଭାତ ବସେଇବି ବସେଇକି ଯୋଉ ବାଇଗଣ ଆଳୁ ଟିକେ ତ ହଉଛି ତରକାରୀ କରିଦେଇ କରିକି ଖାଇ ଦେଇେଇକି ଦିଟା
ହଁ ହଉ ହଉ ତମେ ଯାହା କଣ କରିବ ମୁଁ ରଖୁଛି ଆଉ।
ହଁ ହଁ ହଁ ହଁ।